ଶୁଭ ସଖାଳ।
ଆଉ ଭଲ ଅଛନ୍ତି ଆପଣ?
ଭଲ ଅଛି ଆପଣ?
ମୁଁ ବହୁତୁ ଭଲ ଅଛି। କିନ୍ତୁ କାଲି ଟିକେ ଯାଇଥିଲି ଗୋଟେ ଜାଗାକୁ ଭୋଜି ଖାଇବା ପାଇଁ। ତ ଟିକ ବଢିଆ ଯିଏ ଟିକ ଉ ବ ଟିକେ ମୋ ପେଟ ଖରାପ ଅଛି ଆଉ କିନ୍ତୁ ମୁଁ ଭଲ ଅଛି।
ଏକେଲା ଖାଇଲେ ସେମିତି ହୁଏ।
ଆ ଏକେଲା ନାଇଁ ମାନେ କଣ କହୁନାହାନ୍ତି ଏ ଯେମିତି କି ଭାବନ୍ତୁ। ମୁଁ ବାହାରେ ରହୁଛି ଠିକ ଅଛି ଆମ ଘରୁ ଛାଡ଼ିକି ହେଲା।
ହୁଁ।
ତ ମୁଁ ସବୁଦିନ ଭାତ ଡ଼ାଲି ମା ଭଜା ଏମିତି ମାନେ ସାଧା ସାଧା ଖାଏନା। ତ ଗୋଟେ ଇଚ୍ଛା ଥାଏ ଯେ ନାଇଁ କେବେ କଣ ଭୋଜି ଖାଇବାକୁ ମିଳିବ ତ କଁ ହେଲା କାଲି ଗୋଟେ ସାଙ୍ଗର ଗୋଟେ ବିବାହ ଥିଲା ତ ତାଙ୍କେ ମୋତେ ଡ଼ାକିଥିଲେ। ଠିକ ଅଛି। ଯେତବେଳେ ଗଲି ମୁଁ ତ ଟିକେ ଲୋଭରେ ଟିକେ ଅଧିକ ଖାଇଦେଲି ଆଉ। ବୁଝିପାରୁଛନ୍ତି ସେଥିପାଇଁ ସେମିତି ଟିକେ ଅସୁବିଧା ହେଲା ମୋର। କିନ୍ତୁ ସିଏ ମତେ ଲାଗୁଛି ଠିକ୍ ହେଇଯିବ ଶୀଘ୍ର ଆଉ।
ଉୁଁ ହୁଁ ହୁଁ।
ଆପଣଙ୍କୁ ଭଲ ଲାଗେ କି ନା ଭୋଜି ଫୋଜି।
ହଁ ମତେ ତ ଭଲ ଲାଗେ କିନ୍ତୁ ସେଇଠି ମତେ ଗହଳିରେ ଏତେ ଖାଇବାକୁ ଭଲ ଲାଗେନି। ହାଲୁ। ହାଲୋ ମୁଁ କହିଲି ଭଲ ଲାଗିବନା ଭଜି ଖାଇବାକୁ।
ବୁଝିପାଇନା ବୁଝିପାରିଲିନା ଆଉ ଟିକ କହିବେ ଆଉଥରେ କହିବେ।
ମୁଁ କହିଲି ମତେ ଭଲ ଲାଗେ ଭଜି।
ହଁ ପୁଣି କଣ ଗୋଟେ କହିଲେ ଗହଳି କଣ କହିଲେ।
ମାନେ ବେଶୀ ଗହଳି ହେଲେ ମୁଁ ଖାଇ ପାରିମିନି।
ଦେଖନ୍ତୁ ଆପଣଙ୍କୁ ତ ଆପଣ ଘରକୁ ଆଣିଦେବେନି ସେମାନେ ଆପଣଙ୍କୁ ସେ ଯାଇକି। ସେ ଜାଗାକୁ ଯାଇ ଖାଇବାକୁ ପଡ଼ିବ ହୁଁ। ହଁ କି ନାଇଁ ଅ ସେଇ ଜିନିଷ। ତ ଗହଳି ହେଲେ ବି ବେଳେ ବେଳେ ଏ। ମାନେ ଖାଇବାକୁ ପଡ଼ିବ ଆଉ ମୋର ତ ବହୁତ ପସନ୍ଦ ଭୋଜି କାରଣ ମୁ ଟି ଆମିଷ ଖାଏନା ସେ ଭୋଜିରେ ପ୍ରାୟ ଆମିଷ କରିଥାନ୍ତି ତାମେ ତ ଆପଣ ଆମିଷ ନା ନିରାମିଷ।
ହୁଁ ମିରାମିଷ।
ଅପ ଆପଣ ଆମିଷ ଖାଆନ୍ତିନି। ତାହେଲେ ଆପଣ ଯୋଉ ଭୋଜିକୁ ଯାଉଛନ୍ତି ତାହେଲେ ଏଇଟା ବ୍ୟର୍ଥ। କହିପାରୁଚନ୍ତି ଭୋଜିକୁ ଯିବେ ଆଉ ପନିର ଖାଇକି ଆସିବେ। ତ ମତେ ଲାଗେନି ସେ ଜିନିଷ ଟା ମାନେ କିଛି ଗୋଟେ ଫଳପ୍ରଦ ଭଳିଆ।
ହଁ ସେଇଟା ଟା ବିନ୍ତୁ ମେ ଆ
ଭୋ ଓ ନା କୁହନ୍ତୁ।
କଣ ମୁଁ କହିଲି ହଁ ସେଇଟା ବି ଠିକ କିନ୍ତୁ ଏମିତି ସେ ଆମିଷ ଛାଡିକି ଅଦର ଯାହାବି ହେଇଥିବ ସାଧା ଯୋଉଟା ହେଇଥିବ। ସେଗୁଡ଼ା ହେଇଥିଲେ ଭଲ ଲାଗେ। ଆଉ ଆମିଷ ହେଇଥିଲେ ମୁଁ ତ ଖାଇନି। ମତେ ଭଲ ଲାଗେନି କି ଖାଇନି ବି ଆଉ।
ଅ ଉଁ ମାନେ ଆପଣ ସ୍ୱାଦ ଜାଣି ନାହାନ୍ତି ଏମିତି ନାହିଁ। ଆପଣ ଏମିତି କହିପାରିବେନି ଭଲ ଲାଗେନି ଆପଣ କୁହନ୍ ତୁ ମୁଁ ହଁ ମୁଁ ଜାଣିନି।
ହଁ ମୁଁ ଜାଣିନି ତାର ସ୍ଵାଦ ଟା କେମିତି ଜାଣିନି। ହଁ ଆପଣ ଖାଉଛନ୍ତି। ଯେହେତୁ ଆପଣଙ୍କୁ ଭଲ ଲାଗୁଥିବ ମୋ ତ ଖାଇନି। ତ ମୁଁ କହି
କୁହନ୍ତୁନି-କୁହନ୍ତୁନି ଏବେ ବି ମୋର ଲାଳ ଗଡ଼ି ଯାଉଛି। ଶୁଣିକି ଏ କଥାଟା। କାହିଁକିନା ମତେ ବହୁତ ଭଲ ଲାଗେ ଆମିଷ। ବୁଝିପାରୁଛନ୍ତି। ତ ଆପଣ କାହିଁକି ଖାଉନାହାନ୍ତି? ମାନେ କଣ ଅସୁବିଧା ହଉଛି ଆପଣଙ୍କର?
ତ ବହୁତହୁ
ଖାଉନାହାନ୍ତି କାହିଁକି ଆପଣ?
ନା ମୁଁ ଖାଇନି କେବେବି।
ହଁ ସେଆ ହିଁ ପଚାରୁଛି। ମାନେ ଆପଣ ଜନମରୁ କେବେ ଖାଇନାହାନ୍ତି?
ହୁଁ
ମାନେ ଆପଣ ଜନମରୁ କେବେ ଖାଇନାହାନ୍ତି? ନା ଆପଣ ଖାଉ ଥିଲେ ବନ୍ଦ କରିଥିଲେ। ଆପଣ କାହାକୁ ପୁଣି ନା ଆପଣ ସେ ସେ ଲୋକ ଯଦି ଅ ମୋ ସାଙ୍ଗମାନେ ଅଛନ୍ତି। ଠିକ୍ ଅଛି ସୋମବାର ଖାଇବେ, ମଙ୍ଗଳବାର ଖାଇବେନି, ବୁଧବାର ଖାଇବେ, ଗୁରୁବାର ଖାଇବେନି, ସେମିତି ସବୁ ଅଛନ୍ତି।
ହଁ ଆ ମୁଁ ଟିକେ ଅଲଗା ପ୍ରକାର ଲୋକ ମୁଁ କହିଲେ ହସିବ ଥାଉ କହିବିନି। ମୁଁ କଣନ୍ତୁ କହିବି ଅଧା ମିରାମିଷ ଆଉ ଅଧା ଯ କଣ କହିବେ ତାକୁ ଅଧା ନନଭେଜ। ଅଧା ଭେଜ୍।
ମାନେ ବୁଝି ପାରିଲିନି। ଟିକେ ବିସ୍ତାର କରି କହିବେ।
ମାନେ ମୁଁ କହିଲି ଅ ଅଧା ମିରାମିଷ, ଆଉ ଅଧା ଆମିଷ।
କେମିତି?
କେମିତି ମାନେ ଆରେ ମୁଁ କଣ ତ ମୁଁ ଖାଇବିନି ଆମିଷ ଖାଇବିନି। କିନ୍ତୁ ଅ ଅଣ୍ଡା ନୁହଁ ଅଣ୍ଡା ଖାଇଦେବି।
ଆ, ହା, ହା, ସୁଆଦିଆ ଜିନିଷଟେ କହିଲ। ଆପଣଙ୍କ କଥା ମତେ ମନକୁ ପାଇଲା। ଆପଣ କୁକୁଡ଼ା ଖାଆନ୍ତିନି କିନ୍ତୁ ତାଙ୍କ ଛୁଆକୁ ଖାଇ ଦିଅନ୍ତି। ଠିକ ଅଛି। ତମକୁ କ ଓହୋ। ତ ଆପଣଙ୍କୁ ଲାଗେ ଯେଉଁ ବିବାଦ ଚାଲିଛି ଅଣ୍ଡା ଗୋଟେ ଆମିଷନ ନିରାମିଷ ହଁ କି ନାଇଁ ଚାଲିଛି ଆଉ ଜାଣିଛନ୍ତି କି ଚାଲିଛି ଚାଲିଛି ଯେମିତି ଗୋଟିେ ଚାଲିଛି। ପ୍ରଥମେ ଅଣ୍ଡା ଆସିଲା ନା ପ୍ରଥମେ କୁକୁଡ଼ା ଆସିଲା ଠିକ ଅଛି। ହଁ ତ ସେମିତି ଏ ମାନେ ବିବାଦ ବି ଚାଲିଛି ଯେ ଅଣ୍ଡାଟା ମାନେ ଆମିଷ ନିରାମିଷ ଠିକ୍ ଅଛି।
ହୁଁ।
ହଁ ତ ମତେ ଲାଗେ ଆପଣ ଅଛନ୍ତି ନିରାମିଷ ସପକ୍ଷରେ ନା କଣ?
ହୁଁ ହୁଁ ହୁଁ।
ଆ ଆପଣଙ୍କ ଲାଗେ ଯେ ଅଣ୍ଡା ହୋଉଛି ନିରାମିଷ ଆପଣ ଖାଇଦିଅନ୍ତି। ତ ମାନେ କୋଉ ଅଣ୍ଡା ଖାଆନ୍ତି ଯୋଉ କୁକୁଡ଼ା ଦେବା ଅଣ୍ଡା ଖାଆନ୍ତି ନା ଦୋକାନରୁ ଯୋଉ ମିଳେ ସେଇଟା ଖାଆନ୍ତି? ଦେଖନ୍ତୁ ଯଦି ଆପଣ ଯଦି ଦେ ଖନ୍ତୁ ଯଦି ଆପଣ ଯୋଉ ଅଣ୍ଡା ଦୋକାନରୁ ମିଳେ ସେଇଟା ଖାଆନ୍ତି ତାହେଲେ ଚଳିବ କାହିଁକିନା ସେଇଟା ସେ ଜିନିଷ ମାନେ ଖାଇବା ପାଇଁ ତିଆରି କରାଯାଏ। ଆଉ ଯୋଉଟା କୁକୁଡ଼ା ଦିଏ ସେଇଟା ଖାଆନ୍ତି ତାହେଲେ ତ ଆପ୍ ପଣ ନିଶ୍ଚୟ ହ ହ ହ ପାପ କାମ କରିଛନ୍ତି ଯେତେ ଆପଣ ପୁଣ୍ୟ କରୁଛନ୍ତି ଯୋଉ ମାଛ ମାଂସ ନ ଖାଇକି। ଅଣ୍ଡା ଖାଇକି ସେ ପୁଣ୍ୟ ସବୁ ଆପଣଙ୍କ ପାପରେ ପରିଣତ ହେଇ ଯାଉଛି। କିନ୍ତୁ ଛାଡ଼ନ୍ତୁ ଆପଣଙ୍କୁ ଟିକେ କମ ଶାସ୍ତି ମିଳିବ। ଅଣ୍ଡା ଖାଇଥିଲେ କହି କିନା। ତାହାଲେ ଆପଣ ଅଣ୍ଡା ଖାଉଛନ୍ତି ତାହାଲେ ନାଇଁ କି? ମାନେ ଅଣ୍ଡାରେ ଆପଣ କଣ ମ ଅଣ୍ଡାରେ ଆପଣଙ୍କୁ କଣ ଭଲ ଲାଗେ କିନ୍ତୁ ଭୋଜି ଫୋଜି
ନାଇଁ ନା ଭୋଜିରେ ଆଉ ଅଣ୍ଡା ହୁଏ କି ଭୋଜିରେ ଆମିସ ହେଇଥାଏ କୁକୁଡ଼ା ମାଂସ ହେଇଥାଏ ନାଇଁ ତ ଛେଳି ମାଂସ ହେଇଥାଏ ନାଇଁ ତ ଏତ ତ କଣ କଣ ଅଛି ସେଇଟା ହେଇଥାଏ। ଯେ ମୁଁ କଣ ପାଇଁ ଅଣ୍ଡା ଖାଇବି ରିଜନ ଟା ସରି କାରଣଟା ହୋଉଛି ଏଇଟା ଯେ ମୁଁ ଛୋଟବେଳୁ ଖା ଆମ ଘରେ ଖାଆନ୍ତୀନି ତ ଘରେ ଖାଆ ନ୍ତିନି ଯେହେତୁ ମୁଁ ଖାଏ ତାର ସ୍ଵାଦ ଜାଣିନି କି ଘରେ ବି ଖାଆନ୍ତିନି କେବେ ଦେଖିନି। ତାପରେ ହାଲୋ। ହାଲୋ। ମୁଁ କିହିଲି ଏ ନ ଖାଇ ମାନେ ଅଣ୍ଡା ଖାଇବାର ରିଜ ସରି କାରଣଟା ହୋଉଛି ଆ ମୁଁ ଛୋଟବେଳେ ଆମ ଘରେ ତ ଖାଆନ୍ତିନି ନା। ତ ମୁଁ ଘରେ ସେ ସବୁ ମତେ ମିଳିବ କା ମୁଁ ଖାଇବି ମିଳିବନି ତ ମୁଁ ଜାଣିନି ତାପରେ ସେମିତି ହେଇକି ମତେ ସ୍କୁଲ ପଠା
କି ମୁଁ ବାଧା କରିପାରିବି ଆପଣଙ୍କୁ। ଯେ ଆପଣଙ୍କ ଘରେ କାହିଁକି ଖାଆନ୍ତିନି ମାନେ ଆପଣଙ୍କ ଘରେ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ନା ଜୈନ ଧର୍ମ ଗ୍ରହଣ କରି ଛନ୍ତି ନା କିଛି ଧର୍ମ ଧର୍ମୀଙ୍କ ପାଇଁ ଏମିତି ଖାଆନ୍ତିନି ନା କଣ?
ନା ନା କଣ ଗୋଟେ ମୁଁ ଛୋଟ ହେଇଥିଲି ମୁଁ ଜାଣିନି କଣ ଗୋଟେ ଏମିତି କାରଣ ଅଛି ଯୋଉଥିପାଇଁ ଖାଆନ୍ତିନି ବାବା ମା ଖାଆନ୍ତିନି।
ତାଙ୍କେ ଖାଆନ୍ତିନି କି ଆପଣଙ୍କୁ ବି ଖୋଉନାହାନ୍ତି କିନ୍ତୁ ଯେତେବେଳେ ଆପଣ ସ୍କୁଲକୁୁ ଗଲେ।
ଠାନ୍ତି ନା ମାନେ ମତେ ସ୍କୁଲ ଛାଡ଼ିଲେ ନା ଛୋଟବେଳେ କୁଲ ଛାଡ଼ିଥିଲେ ଛାଡ଼ିଲେ ମୁଁ ମୁଁ ଜାଣିନି ଖାଇ ଦେଇଛି।
ଯେତେବେଳେ ଆପଣ ସ୍କୁଲ କୁ ଗଲେ ଅଣ୍ଡା ଦେଖିକିନା ଆପଣଙ୍କ ଲୋଭ ହେଇଗଲା ପିଲାମାନେ ସବୁ ଖାଉଥିଲେ ଆ
ଲୋଭ ନାଇଁ ମୁଁ ତ ଖାଇଦିଏ ସେଠୁ।
ଆପଣ ଯା ଆପଣ ଜାଣିନାହାନ୍ତି ଯେ ଜିନିଷଟା କଣ। ସେଇଆ ନା ଛୋଟ ଥିଲେ ତ ଆପଣଙ୍କର ଅଜ୍ଞାନ ଥିଲା ତ ସମ ସ୍ତେ ଖାଉଛନ୍ତି ତ ଏଇ ଜିନିଷ ମୁଁ ବି ଖାଇବାକୁ କିଛି କିଛି ଅସୁବିଧା ହବନି ବୋଲି ଆପଣ ଖାଇଦେଲେ।
ମୁଁ ଖାଇଦେଲି ସେଠୁ ଅଜାଣତରେ ଖାଇ ଦେଇଛି ଏବେ ବି ଖାଉଛି ଆଉ। ସ୍କୁଲ୍ ଟାଇମ୍ ରେ ସ୍କୁଲ୍ ସ୍କୁଲ୍ ସମୟରେ ଆଉ ଆଗରୁ ତ ଆମିଷ ଦିଆ ହଉନଥିଲା ନା ଖାଲି ଅଣ୍ଡା ଦିଆ ହଉଥିଲା। ଯଦି ହଷ୍ଟେଲରେ ରହିଥାନ୍ତି ଅଣ୍ଡା ମୁଁ ଆମିଷ ବି ଖାଇ ଦେଇଥାନ୍ତି।
ବୁଝି ପାରିଲି ବୁଝି
ତ ସ୍କୁଲ୍ ଯେତେବେଳେ ଯାଉଥିଲି ସେତବେଳେ ଖାଲି ଅଣ୍ଡାଟେ ଦଉଥିଲେ ଯେ ମୁଁ ସେଠୁ ଖା ଖାଇ ଦେଇଛି ଆଉ ଏବେ ବି ଖାଇଦେବି କିନ୍ତୁ ଆମେ ସବୁ କେବେ ଖାଇନି କି ଆମିଷ ଦେଖିଲେ ମୁଁ ଦୂରରୁ ନମସ୍କାର।
ଦେଖନ୍ତୁ ଆପଣ ଯୋଉ କହୁଛନ୍ତି ଆମିଷ ନମସ୍କାର ଆପଣ ଖାଉଛନ୍ତି ତ ଆପଣ ସେ ଜିନିଷ କହିପାରିବେନି ଆପଣଙ୍କ କଥାରେ ମୁଁ ସହମତ ନୁହେଁ। ଆପଣ କହିପାରନ୍ତି ଛେଳି ଛେଳି ସେଇ ଛେଳି କୁକୁଡ଼ା ସହିତ ମୋର ନମସ୍କାର ଏ କହିଲେ ମୁଁ ବୁଝିପାରିବି କିନ୍ତୁ ଆମିଷ ବୋଲି କୁହନ୍ତୁନି। କାରଣ ସେ ଜିନିଷ ବି ଆମିଷ ରେ ଯାଉଛି ଯେତିକି ମୋର ଜ୍ଞାନ ଅ
ହଁ ହଁ ସେଇଟା ସେଇଟା ତ ଏଇଟା ଆମିଷ ଯେ କିନ୍ତୁ ମୁଁ ଭାବେ ସେଇଟା ଆମିଷ ନୁହଁ ସେଇଟା ମାନେ ଫଳରେ ପରିଣତ ହଉଛି।
ଷ୍ଟିଲ୍ ଚୋରାଇଲେ ବି ଚୋର ଆଉ ଲୁ ସୁନା ଚୋରେଇଲେ ବି ଚୋର ତ ଚୋର ତ ଚୋର ହିଁ। ତ ଆପଣ ଯୋଉ କାମ କରିଛନ୍ତି ପିଲାବେଳେ ଠିକ୍ ଅଛି ଅଜାଣତରେ ତ ସେ ଜିନିଷ ଆପଣ ଯେତେବେଳେ ଜାଣିଲା ପରେ ବି ଆପଣ ସୁଧାରି ପାରିଥାନ୍ତେ କିନ୍ତୁ ଆପଣ ଚାହିଁଲେ ଯେ ନାଇଁ ନାଇଁ ଯଦି ମୁଁ ଅଣ୍ଡା ଖାଇ ଦେଇଛି ତ ପା ପ ତ କରିଦେଇଛି କାହିଁକି କାହିଁକି ପରେ ଛାଡ଼ିକି ସେ ପାପକୁ ପୁଣ୍ୟ ତ କରିହବନି ସେଥିପାଇଁ ଆପଣ ସେଇ ଜିନିଷକୁ ଆଗକୁ ବଢି ଚାଲିଛନ୍ତି। ତ ମୁଁ ଏହା ପଚାରିବାକୁ ଚାହୁଁଛି ତ ଅଣ୍ଡାରେ ଆପଣଙ୍କୁ କଣ ଭଲ ଲାଗେ? ମାନେ ବହୁତ ଥାଏ ନା ଅଣ୍ଡା ତରକାରୀ ଅଣ୍ଡା ଭଜା ଅଣ୍ଡା ସିଝା ଅଣ୍ଡା ଆମଲେଟ୍ ତ ଆପଣଙ୍କୁ ଭଲ ଲାଗେ କୋଉଟା?
ମତେ ଅଣ୍ଡା ଆମଲେଟ୍ ଭଲ ଲାଗେ ଅଣ୍ଡା ଭୁଜିଆ ଭଲ ଲାଗେ ତା ସହିତ ଅଣ୍ଡା ସିଝା ବି ଭଲ ଲାଗେ।
ଦେଖନ୍ତୁ ଆପଣଙ୍କ ପାଖରେ ତ ବହୁତ କିଛି ସକଂ ମାନେ କଣ ବିକଳ୍ପ ନାହିଁ ଆପଣ ମାଂସ ଫାଂସ କିଛି ଖାଉନାହାନ୍ତି ତ ସେ ସେ ଜିନିଷ ନା ଏବେ କଣ ଯିଏ ଯିଏ ଏବେ ଆମି ଆମିଷ ଖାଆନ୍ତି ତାଙ୍କୁ ପ ଚାରିବେ ଆପଣଙ୍କୁ କଣ ଭଲ ଲାଗେ ତ କିଏ କହିବ ଛେଳି କିଏ କହିବ କୁକୁଡ଼ା କାରଣ ସେମାନେ ଆମିଷ ଖଆନ୍ତି। ହଁ କି ନାଇଁ ଆପଣ ତ ଖାଆନ୍ତିନି ଆମିଷ ତ ଆପଣଙ୍କ ର ଗୋଟେ ହିଁ ଅଛି ଅଣ୍ଡା। ସେ ଅଣ୍ଡାକୁ ବି ଆପଣ ଚାରି ପାଞ୍ଚ ଥର ବନେଇ କିନା ଚାରି ପାଞ୍ଚଟା ମାନେ କରିକି ତ ଆପଣ ଖାଆନ୍ତି ବଟ୍ ଆପଣଙ୍କୁ ଲାଗେ ଅଣ୍ଡା ସିଝା ବି ଭଲ ଅଣ୍ଡା ଆମଲେଟ୍ ଭଲ ଅଣ୍ଡା ଭୁ ଜିଆ ଭଲ ଅଣ୍ଡା ତରକାରୀ ଭଲ କିନ୍ତୁ ଆପଣ ଯଦି ଖାଇଥାନ୍ତେ ଆମିଷ ଆପଣ କହିଥାନ୍ତେ ଅଣ୍ଡା ମତେ ଭଲ ଲାଗେନି ମାନେ ଭଲ ଲାଗେ କିନ୍ତୁ ସେମିତି ଏତେ ନୁହେଁ। ବୁଝିପାରୁଛନ୍ତି ମୁଁ କଣ କହୁଛି?
ହଁ ବୁଝିପାରୁଛି।
ହଁ ତ ତାହେଲେ ଆପଣଙ୍କୁ ଅଣ୍ଡାର ସବୁ ଜିନିଷ ଭଲ ଲାଗେ? ହେଲେ ବି ଥିବ ନା ଗୋ ହେଲେ ବି ଥିବ ନା ଗୋଟେ ଜିନିଷ ଯାହାକି ମା ଦେଖନ୍ତୁ ହେଲେ ଥିବ ନା ଗୋଟେ ଯେମିତି ଅଣ୍ଡା ରେ ଯେମିତି ଗୋଟେ ଯାହା ବି ଥାଏ ଗୋଟେ ମାନେ ଭୁଜିଆ ଆମଲେଟ୍ ଆଉ ତରକାରୀ ଯାହା ବି ଆପଣଙ୍କୁ ଗୋଟେ ଦିଆ ହେଲା ଗୋଟେ ବିକଳ୍ପ ଆପଣ କୋଉ ଜିନିଷଟା ଆପଣ କହିବେ ମାନେ ପସନ୍ଦ କରିବେ?
ଅଣ୍ଡା ଆକ୍ଚୁଲି ସିଝା ଖାଇଲେ ବହୁତ ଭଲ। ତା ସହିତ ମୋତେ ଆମ୍ବଲେଟ୍ ଭଲ ଲାଗେ।
ଦେଖନ୍ତୁ ପିଲା ବେଳେ ଆପଣ ସିଝା ଖାଇ ଖାଇ ଅଛନ୍ତି ସେଥିପାଇି ଆପଣ ଭଲ ଲାଗୁଥିବ। ସ୍କୁଲ ଅଭ୍ୟାସ ଆମେ ଏବେ ଯା ଆପଣଙ୍କୁ ଯାଇନି ଓହୋ ତାହେଲେ ଆପଣ ଆମଲେଟ୍ ଭଲ ଲାଗେ ମୋତେ ତ ଅଣ୍ଡାରେ ଆମଲେଟ୍ ମତେ ଭଲ ଲାଗେନି ମ ମୋତେ ମାନେ ଆମଲେଟ୍ ନହିଁକି ଖାଲି ପାଟିରେ ଖାଇଲେ ଭଲ ଲାଗେ ଠିକ୍ ଅଛି। କି ଭାତ ରେ ମତେ ମାନେ ଅଣ୍ଡା ଭୁଜିଆ ଟି ଭଲ ଲାଗେ।
ଆଚ୍ଛା ବଢିଆ କଥା ତାହେଲେ ହଁ ସେଇଟା ବି ଭଲ ଲାଗିବ ମ।
ହଁ ହଁ ସେ ଆସିବା ନହିଁ ଆପଣ ତ ସବୁ ଭଲ ଲାଗୋ ପିଲାଣି ଭାଗ୍ୟ ଭଲ ଆପଣ ଆମିଷ ସହ ଖାଇନାହାନ୍ତି ନହେଲେ ଆପଣ ମତେ ଲାଗୁଛି ଆପଣଙ୍କ ପାଇଁ ମିନିମମ୍ ଗୋଟେ ପାଞ୍ଚଶହ ଛଅଶହ କୁକୁଡ଼ା ହଜାର ଦୁଇ ହଜାର ଖଣ୍ଡେ ଛେଳି ମରିଥାନ୍ତେ। କାଇଁକି ନା ଆପଣ ଅଣ୍ଡାର ସବୁ ଜିନିଷ ଆପଣ ଭଲ ଲାଗୁଛି। ଆପଣଙ୍କ ଭୁଲ ନାହିଁ ଆପଣଙ୍କ ଘର ଲୋକ ଆପଣଙ୍କୁ କହି ନାହାନ୍ତି ସେଥିପାଇ ଆପଣଜାଣି ପାରୁନାହାନ୍ତି କିନ୍ତୁ ମତେ ଯାହା ଲାଗୁଛି ଆପଣ ଟି ହୋଇଥାନ୍ତେ ନହିଁ ତାହେଲେ ଆପଣଙ୍କ ପାଇଁ ବହୁତ ଧିନ୍ ଦିନ ବହୁତ୍ ବହୁତ୍ ଆପଣ ବହୁତ ଜନସଖ୍ୟା ଖାଇ ଦେଇଥାନ୍ତେ ମୁଁ ଏତିକି ଆଶା କରୁଛି ଆପଣଙ୍କ ଉପରେ ମୋର ବିଶ୍ୱାସ ଅଛି। କାରଣ ଆପଣ ଅଣ୍ଡାକୁ ସାରିନାହାନ୍ତି ତାକୁ ଯେମିତି ଖାଉଛନ୍ତି। ମତେ ଲାଗୁଛି ଆପଣଙ୍କ ପାଇଁଁ ହିଁ ଅଣ୍ଡା ତ ବଢି ବଢି ଯାଉଛି। ତ ମୁଁ ଏହା ପଚାରିବାକୁ ହଁ ମୁଁ ଏହାକୁ ପଚାରିବାକୁ ଚାହୁଁଛି ଆପଣଙ୍କୁ ଯଦି ଆପଣଙ୍କ ଘରେ କେହି ଖାଉନାହାନ୍ତି ଆମିଷ ତ ଅଣ୍ଡା ଫଣ୍ଡା ଆପଣ ନିଜେ କରନ୍ତି ବା ନିଜେ ରୋଷେଇ କରି ଖାଆନ୍ତି।
ନା ଘରେ ଗଲେତ ଏତେ ମିଳେନି ଖାଇବାକୁ।
ଘରେ କହିଲେ ତାପ୍ ଆପଣଙ୍କୁ ଛାଞ୍ଚୁ ଡି ପଡ଼ିବ ଯାହା ଲାଗୁଛି ମୋତେ।
ଆ ଯଦି ବା ଘରେ ଯଦି ବା ଘରେ ଖାଆନ୍ତି ନା ମତେ ଘରେ ପଶାନ୍ତିନି ମାନେ ତମେ ଖାଇବ ଖାଁ ତମେ ଖାଇବ ତା ସହିତ ତମ ରୁମ ରେ ତମେ ରହିବ ଆଉ ନାଇଁ ତ ଗାଧେଇକି ଯେ ଘରେ ପଶେଇବି ନହେଲେ।
ବା ବା ବା ବହୁତ ନିୟମଅଛି ଆପଣଙ୍କ ଘରେ ନାଇଁ। କିନ୍ତୁ ମୋତେ ଲାଗୁଛି ଆପଣ ବେଳେବେଳେ ଖାଇକି
ନା ନା ସେମିତି କରିବୁନି ମୁଁ ଛୋଟ ଛୋଟ ବେଳେ ସେମିତି କରୁଥିଲି ଏବେ ସେମିତି କରିବିନି।
ତାହେଲେ ଆପଣ ସ୍କୁଲ ଯେଉଁ ଅଣ୍ଡା ଖାଇକିନା ଗାଧୋଇକି ଆସୁଥିଲେ ଘରକୁ।
ସେଇଟା ତ ମୁଁ ଜାଣିନି ଛୋଟବେଳେ ମୁଁ ଯେତେବେଳେ ମାନେ ଟିକେ ବଡ ହେଲି ସବୁ କିଛି ଜାଣି ପାରିଲି ଯେ କୋଉଟା ଠିକ୍ କୋଉଟା ଭୁଲ ବୋଲି ତ ସେଇ ଟାଇମ୍ ରେ ମୁଁ ଅଣ୍ଡା ଖାଏ ସ୍କୁଲରୁ ଆସିଲା
ମୁଁ ବୁଝିିପାରିଲି ବୋଲି।
ସ୍କୁଲୁରୁ ଆସିଲା ବେଳେ ଗାଧୋଇ ଡ୍ରେସ୍ ଚେଞ୍ଜ କରେ ତା ସହିତ ମୁଁ ଭିତରକୁ ଯାଏ।
ଅହଃ ମାନେ ଅଣ୍ଡା ମାନେ ଆପଣ ଅଣ୍ଡା ଛାଡ଼ିବେନି କିନ୍ତୁ ଗାଧେଇବେ ନା କଣ?
ନାଇଁ ନାଇଁ ନ ଗାଧେଇଲେ ବି ମାନେ ମୁଁ ଅଛି ମୋରଏ